ହ୍ୟାଲୋ।।
ହଁ କହ।
ଇଅରବୋର୍ଡ ଲଗଉଛୁ ନା କଣ।
ହଁ ଲଗେଇଛି। କାଢିଦେଲି ଶୁଭିଲା।
ହଁ।
ୟରଫୋନ୍ ଲଗେଇଲେ ଅଲ।
କଣପାଇଁ ଚାରିଦିନ ହେଲାଣି କଣ।
ଇୟରଫୋନ ଲଗେଇଲେ ଜଣାପଡିଯାଉଛି।
ହଁ ସାଉଣ୍ଡଟା ସ୍ଲୋ ହଉଛିନା। କଣ ପାଇଁ ଚାରିଦିନ ହେଲାଣି ନେଟୱାର୍କ ରହୁନି।
କଣ ହେଇଛି କେଜାଣି ମୁଁ ଅଧିକାଂଶ ଶୁଣୁଛି ଏଠି ବୋଲି ନୁହଁ। ବହୁତ ଜାଗାରେ ଶୁଣିଲିଣି ହୋଉଛି ଏମତି।
ଚାରିଦିନ ହେଲାଣି ଦିମିନିଟ୍ ବି ଆମଘରେ କଥାହେଇ ପାରନି।
ହଁ।
ମାନେ ରଜପୁରା ପଳେଇଲା।
ହୁଁ ଆଜି ସକାଳୁ ଠିକ୍ଅଛି ଲଗେ ଦାମ ଲଗେଇନୁ।
ହଁ। କେତେଥର ଏବେବି ସନ୍ଧ୍ୟାବେଳେ ବି ଲାଗେଇଥିଲି ବି ବାହାରେ ରହିଲେ ଠିକି ଘର ଭିତରେ ଶଉୁନି।
ଆଉ ଟିକେ ଡାଉନ ରହୁଛି ଆଉ ଯାହାେଲ ଟିକେ ହଁ ରହୁଛି ଟିକେ ଡାଉନ। ପୁଅ ପାଟିଶୁଭୁନି ଶୋଇପଡ଼ିଲା।
ନାମ ତା ପାପା ପାଖରେ ଅଛି ମୁଁ ଏଇ ଆଜି। ଲାଷ୍ଟରଜରେ କଣକରିବି କଣକରିବି ବୋଲି ଦହିବରା। ଇଏ କରିବି ଦହିବରା ସରିଛି ଖାଲି ଏଇ ଆଳୁଦମ ଟା ଟିକେକରୁଛି।
ଓହୋ ମୋର ମୋର ବରା ସରିଛି ତରକାରୀ ମଟର ତରକାରୀ ସରିଛି। ଆଉ ଗୋଟେ ଲାଇନ୍ ଯେହେତୁ ନାହିଁ ନଷ୍ଟ ହେଇଯିବ ଭାବି ପିଆଜ ଫିଆଜ ଗୋଳେଇ ନଥିଲି। ମୁ କହିଲି କାଳେ ନ। ଷ୍ଟ ହେଇଯିବ ଅଧା କାଢି ଦେଇଥିଲି ଦେଖିଲି ଆଉ ପାଇବନି ପୁଣି ତାକୁ ଯାଉଚି ଛାଣିବି।
ହୁଁ ଆଜି ବରା କୁ ଆଳୁ ତରକାରୀ। ନା ମଟର ତରକାରୀ ହଁ ହିଁ। ରବିବାର ହେଲା।
ଆମର ଲାଇନ୍ ରହୁନି କଷିକି ବର୍ଷା ପବନ ହୋଉଚି ଯେ ଲାଇନ୍ ପଳଉଚି। ତମର ଏଠି ବର୍ଷା ପବନ ହେଲେ ଲାଇନ୍ ଟା ରହୁଛି ନା।
ହଁ ପୁରା ଜୋରରେ ଯଦି ବର୍ଷା ହବ ତାହେଲେ ଲାଇନ୍ କଟିବ ଯେତିକି ଟାଇମ ବର୍ଷା ଟା ପକେଇବ ହେ। ଏତିକି ଟାଇମ୍ ବର୍ଷା ସରିଲା ପୁଣି ଲାଇନ୍ ଆସିବ।
ଯ ହେଟା ସ୍ମାର୍ଟ ସିଟି ଆଉ।
ହୁଁ
ପୁଅ କଣ ଖାଇବ ଦହିବରା?
ହୁଁ
ଯାହା ହଉ ତ ପୁଅଟାକୁ ମୋ ପୁଅ ସାଙ୍ଗେ ଏକ୍ସଚେଞ୍ଜ କରିଦେଲୁ
ହୁଁହୁଁହୁଁ
ତ ମୁଣ୍ଡ ବାଡ଼େଇ ଦବୁ
ହୁଁ ତୁ ମୁଣ୍ଡ ବାଡେଇଦବୁ ଦି ମିନିଟ୍ ରେ କହିବୁ ତୁ ନେଇଯା
ହଁ ଲୋ ଝିଅ ତୁ ମତେ ଅଭିଜ୍ଞତା ଦବୁ ବେଶି ଆଉ
ଆବେ ଜାଣିଛୁ ନା ନାଇଁ ଫାଷ୍ଟ ରଜ ଦିନ ତାକୁ ବୁଲେଇ ନେଲି ଯେ କହିଲି ଦେଖେଇଥିଲା ଯୋଉ ବବଲସ ର ହୁଁ କାନ୍ଦିଲା ବବଲ୍ସ କିଣିବ ବୋଲି ବବଲ୍ସ କିଣୋଇକିରି ମାନେ ବିଲିଭ କରିବନି ତାକୁ ବବଲ୍ସ କିଣାଗଲା ହାତରେ ଧରାଗଲା ପେମେଣ୍ଟ ଦିଆଗଲା ପେମେଣ୍ଟ ଦେଇକିରି ଆସି ଲା ବେଳକୁ ସେ ବବଲ୍ସ ଧରିଲା ଏମିତି ଢାଳିଦେଲା ସବୁ ଯାକ ପାଣି ତଳେ ସାରିଲା ମାନେ ତା ଟଙ୍କା ଗଲା କାଲି ସେମିତି ଗଲା ବେଲୁନ ଦେଖିଲା ବେଲୁନ ବେଲୁନ ହେଇକିରି କାନ୍ଦିକିରି ଗଡ଼ିଲା। ବେଲୁ ବେଲୁନ ଗୋଟେ କିଣିକି ଦେଲୁ ଦଶ ମିନିଟରେ ସେ ଘରକୁ ବି ଆସ ଖି ପାଇଲାନି ସେ ଦଶ ମିନିଟରେ ଫାଟିଗଲା
ହୁଁ
ଆଜି ମୁଁ କହିଲି ପୁଅ ଆଜି ଲାଷ୍ଟ ରଜ ଆଜି ଗଲେ ଆଜି କଣ କିଣିବୁ ମାମା ୱାନ୍ ବେଲୁନ ମୁଁ କହିଲି ଆହୁରି ୱାନ୍ ବେଲୁନ କିଣିବୁ?
ୱାନ୍ ବେଲୁନ୍
ମା ମୁଁ ଆଜି ମୁଁ କହିନି କାଇଁ ଡରିକିରି ଆଉ ଗଲିନି
ଏଠି ପାଖରେ ହଉଚି
ପାଖରେ କଣ ପାଖରେ ତ ବହୁତ ଜାଗାରେ ମହୋତ୍ସବ ହଉଛି। ଆଉ ମୋହନ ମାଝି କରୁଛନ୍ତି ତିନି ନମ୍ବର ରେ ମାନେ ରାମ ମନ୍ଦିର ପଛପଟେ ଯୋଉ ପ୍ରଦର୍ଶନୀ ପଡିଆ ସେଇଠି ମାନେ ପୁରା ପଡିଆ ଟା ସାରା ଟେଣ୍ଟ ମାରିକି ତା ଭିତରେ ଏସିି ପୁରା ସେଣ୍ଟ୍ରାଲ ଏସିି ମାନେ ତୁ ଏସିି ଭିତରେ ବୁଲି ବୁଲି ଯାତ୍ରା ଦେଖିବୁ ମାନେ ତା ଭିତରେ ଦୋଳି ଖାଇବା ଷ୍ଟଲ ସବୁ କିଣାକୁଣି ସବୁ ତା ଭିତରେ
ହଁ ଯାଇଛୁ ତୁ?
ହଁ ଫାଷ୍ଟ ଦିନ ଯାଇଥିଲି।
ଫାଷ୍ଟ ଦିନ କାହିଁ ତ ଏତେ କିଛି ଛାଡ଼ିନୁ
ଏ ସେ ଏତେ ଫଟୋ ଫଟ ଉଠେଇନି ସେ ଭିତର ଟା କିନ୍ତୁ ଫଟ ଉଠେଇକିରି ଛାଡି
ଟିକେ ସିନା ହଁ ଟିକେ ଭିଡିଓ ବନେଇକି କରିଥାନ୍ତୁ ଦେଖିଲା ଭଳିଆ ହେଇଥାନ୍ତା ନ ଯାଇ ପାରିଲେ ତୋଥିରେ ଦେଖିଦେଇ ଥାନ୍ତୁ ଆଉ
ଫାଷ୍ଟ ଗୋଟେ ଷ୍ଟଲ୍ ମାନେ ଗୋଟେ ପୁରା ଇଏ ହେଇଛି ସେଥିରେ ସବୁ ଆଡ଼ଭର୍ଟାଇଜ ମାନେ ଦି ବର୍ଷ ଭିତରେ କଣ କଣ ସବୁ ବିଜେପି କରିଛି କଣ ନାହିଁ। ସେଇଟା ସବୁ ମାନେ ହୁଁ ଆଉ ଗୋଟେ ପୁରା ସବୁ ଜିନିଷ ମାନେ ଶୁଖୁଆଠୁ ଆରମ୍ଭ କରିକିରି ସବୁ ଜିନିଷ ବିକ୍ରି ହଉଥିଲା। ଆଉ ଗୋଟେ ରେ ଫୁଡ ଷ୍ଟଲ୍ ମାନେ ପିଠା କୋଉ ପିଠା ତୁ ଯୋଉ ପିଠା ଶୁଣି ନଥିବ ହେଇନା ହେଇ ପିଠା।
ହଁ
କୁନ୍ଦୁରି ପିଠା ଦୁଦୁରା ପିଠା କଣ ପିଠା
ହା
ମାନେ ହସି ହସି ମୁଁ ଗଡିିଗଲି ପିଠା ନାଁ ଶୁଣିକି।
କିଏ କିଏ ଯାଇଥିଲ ଯାହାସ ଯାଉଛ ସେ କିଏ?
ଆଛା ଘର ପାଖରୁ ଜଣେ ହେବେ ଭାଇ ଆଉ ମାନେ ଫ୍ୟାମିଲି ଫ୍ରେଣ୍ଡ କହିଲେ ଚଳିବ ଆଉ।
ଅ ପାଖ ମାନେ ପଡ଼ୋଶୀ।
ହଁ ହୁଁ ଭାଇ ଭାଉଜ ବୋଲି ମାନୁ ସେି ବି ଆମ ଘରେ ଆସ ମାନନ୍ତି। ପୁଅ ବୋହୂ ପୁରା
ହୁଁ।
ମାନେ ଏଇଠି ରହିଲା ଦିନରୁ ପୁରା ମିଶି ଯାଇଛୁ ମିଶି ଯାଇଛୁ ପୁରା ଆଉ। ମାନେ ଗୋଟେ ଫ୍ୟାମିଲି ବି କହିଲେ ଚଳେ ଆଉ।
ହଁ ହଁ ଆମର୍ଜେନ୍ସି ଯୁଆଡ଼େ ଗଲେ ପଡ଼ୋଶୀ ମିଶିଗଲାଠୁ ପୁରା ପୁରରା ଫ୍ୟାମିଲି ନଖେ। ସେ
ହୁଁ। ଏବେ ସ ସେଇ ମୁଁ ଡାକଥିଲି ମୁ କ ଲାଷ୍ଟ ରଜ ଫାଷ୍ଟ ଦିନ ବୁଲାବୁଲି କରିକରି ଆସିଲୁ ମ ଅଟନ ଧରିକି ଆସିଥିଲୁ ରାତି ନଅଟାରୁ ଷ୍ଟାର୍ଟ କଲୁ। ଏଗାରଟା ସାଢ଼େ ଏଗାରଟାରେ ସରିଲା ରୋଷେଇ। ତାପରେ ଦମେ ବାରଟା ହେଇଗଲେ ହଁ ସଂକ୍ରାନ୍ତି ହେଇଯିବ ବୋଲି। କଣ ଇଏ ମଟନ ଧରିକି ପଳେଇ ଆସିଥିଲେ ଭାଇ ରୋଷେଇ କଲେ ମଟନ କଲେ ତାପରେ ଏଇଠି ଆମ ଚେସ୍ ତ କାଲି ଖେଳୁଥିଲେ ହଁ ଯୋଉ ଯୋଉ ଭାଇ ଚେସ୍ ଖେଳୁଥିଲେ ଆଙ୍କ ସହିତ ସିଏ ରୋଷେଇ କରିଥିଲେ ମଟନ ବଢିଆ ଲାଗୁଥିଲା।
ଭଲ କରିଥିଲେ?
ହୁଁ।
ହଁ ହଁ।
ହୁଁ ଏମତି ଫାଷ୍ଟ ରଜା ଟା ଗଲା ତାପରେ କାଲି ତ ସଂକ୍ରାନ୍ତି ଯାଇ ପାଖରେ ଯାଇକିରି ବୁଲି ଦେଇକି।
ହଉଛି ସେଇଥିପାଇଁ ତୁ ଘରକୁ ଆସୁ
ଏଇତ ବହୁତ ବଢିଆ ହଉଛି ଗାଁ ରେ ଅବଶ୍ୟ କହ ତୁ ହଁ ଯିବୁ ତତେ ଲାଜ ଲାଗିବ କଣ ଯିବୁ କଣ କରିବୁ କିଛି ଜାଣିପାରିବୁନି ଆଉ ଏଇଠି କଣ କଣ ପୁଣି ସବୁଆଡେ ବୁଲା ବୁଲି ନା ହୁଁ
ତା ଆଉ କେବେ ଭେଟିିନୁ ଚିହ୍ନା ଲୋକ
ଆଜି ମୁଁ ହଁ ଦେଖିଥିଲି ରାଉ ସାହିରୁ ଜଣଙ୍କୁ ନୂଆ ସାହିର।
ଓ ହ ହଁ ହଁ ବୁଝିଲେ ଯେଉଁ ତାକ କଥା କହୁଛୁ।
ମାନେ ମୁଁ ସିଏ ମତେ ଦେଖିନାହାନ୍ତି ସିଏ ଏମିତି ଚାଲି ଚାଲି ଯାଉଥିଲେ ମୁଁ ଗାଡିରେ ଏମିତି ଯାଉଥିଲି। ଦେଖି ମାନେ ମୁଁ ପଳେଇ ଆସିଲି ହଠାତ୍ କରି ଜାଣିପାରିଲି ମାନେ ଜାଣିପାରିଲି ସେ ବୋଲି ଆ ମୁଁ ତ ଆଗକୁ ପଳେଇ ଆସିଲିଣିି ସେ ବି ପଳେଇଲେ।
ଆଜ୍ଞା ଆଉ ଅଳ୍ପ କରିଥିଲି ଦେଖିଲି ପାଇବନି ତ ଆଉ ଟିକେ ଯାଇଥିଲି ଆଣିକି କରିଦେି ଏକାଥରେ ଆଉ।
ଯାଇଥିଲି ବୃଷଙ୍ଗ ପତ୍ର ଆାଣିଲି
ହୁଁ ହୁଁ।
ତାପ ସେ ଲେମ୍ବୁ ଗଛ ଗୃଷମ ଗଛ ସବୁ ସେମିତି ଅଛି।
ହୁଁ ସେଇ ଲ ବୋ ଲେମ୍ବୁ ଟା କେମିତି ଏଇ ବର୍ଷ ଆଉ କାଇ ଇଏ ହଉନି। ଏ ମମି କ କହିଥିଲି ଲେମ୍ବୁ ପଠେଇବା ପାଇଁ ଯେ ସେ ଏଇ ଆମ ସାଇଟ ରେ ଯୋଉ ଦାଦା ଆମର
ହୁଁ ହୁଁ ହୁଁ।
ଙ୍କ ଘରୁ ଆଣିକିରି, ହେ ଖୁଡିଙ୍କୁ ମାଗିଥିଲା ଯେ ଖୁଡି ଯାଇଥିଲେ। ଆଣିକି ପଠେଇଥିଲା ଲେମ୍ବୁ।
କଉଦିନ ଯିବେ ଯଦି କହ ପଠେଇଦେବି ମେଞ୍ଚେ କଷିକି, ଆମର ଟ୍ରିପ୍ ଇଏ ଟ୍ରିପ୍ ମୁଁ କମଳା ଟାଗର
ଯାଉ ତିନିଟା କୁ କୋଡିଏ ଟଙ୍କା ଏଠି ନା? ଗୋଲି ଆ ଗାଁ ରେ ଆମର ଲେମ୍ବୁ ମାଗଣା, ଆମର ଗଛ ସେ ପଠେଇଥିଲା, ଏଇ ରଜ ପାଇଁ ବାପା ଯେତେବେଳେ ପଠେଇଥିଲେ, ଲେମ୍ବୁ ପ
ତୁ ଗୋଟେ ଲେମ୍ବୁ ଆମର ବାପା ଲେମ୍ବୁ କରୁଛନ୍ତି ତୁ ଗୋଟେ ଲେମ୍ବୁ ତ କାଟିବୁ ଯଦି ସେଇ ଛଅ ପିସି କି ଆଠ ପିସି ହବ, ଆଉ ଏଡେ ଏଡେ ଲେମ୍ବୁ ତୁ ଭାବିବୁନି ଏରା ଲେମ୍ବ, ଯିଏ ଦେଖୁିଛି ସିଏ କହୁଚି ଏରା କମଳା ରା।
ମୋର ଟିକେ ଲେମ୍ବୁ ସାଇଟରେ ଯାହାହଲେ ମ ଟିକେ ଲୁଣ ଲଙ୍କା ଲେମ୍ବୁ, ପିଆଜ ଦରକାର।
ହଁ।
କିଛି, ଯାହା ବି ହେଇଥାଉ ଯେତେ ଟେଷ୍ଟି ଖାଇବା ହେଇଥାଉ, ଯାହା ବି ହେଇଥାଉ।
ଲେମ୍ବୁଟା ହେଲେ ସେ ସେ ଲେମ୍ବୁଟା ଏଡେ
ଲେମ୍ବୁ ବାସ୍ନାରୁ ତୁ ଖାଇଦବୁ। ପଖାଳ ହଉ ଗରମ ହଉ ମୁଁତ ତ ଖେଚେଡି ବି ହେଲେ ବି ମତେ ପାଗ ଦେଲେ ମୁଁ ଖେଚେଡି ସହିତ ପାଗ ସୁନି ଖାଇଜିବି।
ହୁଁ।
ରୁଟି, ରୁଟିକୁ ପାଗ। ପୁଅ ଝିଅ ଶୋଇନାହାନ୍ତି? ପୁଅ ଝିଅ ଶୋଇନାହାନ୍ତି କିିଲୋ? ହ୍ୟାଲୋ।